ନମସ୍କାର ଭାଇ।
ଆଜ୍ଞା ନମସ୍କାର ସାନ ଭାଇ, ସାନ ଭାଇ କଣ କରୁଛ?
ଏଇ ଟିକେ ଆସିଥିଲି ବଡ ଭାଇଙ୍କ ସାଙ୍ଗେରେ ଟିକେ ଆସିଥିଲି ଇଆଡେ ଆମ ବଜାର ଆଡେ ବୁଲିବା ପାଇଁ। ଆଉ ସେ ବଡ ଭାଇ କହିଲେ ତ କିଛି ଘରେ ଟିକେ ସାମଗ୍ରୀ କିଛି ନାହିଁ ପରିବା ଗୁଡିକ ସେଥିପାଇଁ ଆସିଥିଲୁ ପରିବା ନବାକୁ ସାଙ୍ଗହେଇ ବଡ ଭାଇ ର ମୋର ଆଉ।
ଆଜ୍ଞା, ଆଜ୍ଞା ଯଉ ଆପଣ ଯୋଉ ପରିବା ନେଇଥିଲେ ପରିବା କଣ ମାନେ କଉଠୁ ବଜାର ନେଲେ କେତେ କେତେ କଣ ଆଣିଲେ କମ୍ ନା ଏବେ ବଢ଼ିଯାଇଛି ପରିବା?
ଯେହେତୁ ଏବେ ଟିକେ ଆମେ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦଉ ଦୁଇ ଭାଇ ଆମେ ଜିମ୍ ଯାଉଛୁ ବୁଝିଲେ କି ସେଥିପାଇଁ ଆମେ ଆଜ୍ଞା
ଆଜ୍ଞା ଭଲ ଭଲ ମୁଁ ଇ ଯାଉଛି ଯିମି ତମେ ଆପଣ କେତେବେଳକୁ ଯାଉଛନ୍ତି କି?
ଆଜ୍ଞା ମୁଁ ପଳଉଛି ଚାରିଟା ସମୟରେ ଯାଉଛି।
ସଞ୍ଜ ସ ଯୋଉ ରାତି ସମାନ ନା ଦି ଦିନ ସମୟରେ?
ନାଇଁ ରାତି ସମୟରେ!
ଏ ହୋ ମୁଁ ଯାଉଛି ଦିନ ବେଳକୁ ଆପଣ ଦେଇ ଜାଣିପାରୁନି କେତେବେଳେ ଯାଉଛ ସେ ପାଇଁ ଆଉ ମୁଁ ଏ ଦିନ ବେଳେ ଯାଉଚି ପାନ୍ସଟା ବେଳକୁ! ତମେ ଯାଉଛ ଚାରିଟା ବେଳେ ଗୋଟେ କାମ କରୁନା ତମେ ଆସୁନ ସେ ଯୋଉ ସକାଳୁ ସାଙ୍ଗ ହେଇକି ମାରିବା!
ଆମେ ସକାଳ ମୋର ଟିକେ ସମୟ ହୁଅନି ତ ସେ ଟିକେ ଉଠିବା ଟା ବିଳମ୍ବ ହେଉଛି ଆଉ ମୁଁ ଉଠୁଛି ଆଠ ଠଟା ସମୟରେ ଆଠଟା ସମୟରେ ଉଠି ସ୍ନାନ ସାରି ଅ ଆଉ ନି ତ୍ୟକ୍ରମ ରେ ଶାଡ଼ିକି ମୁଁ କଲେଜ ପଳଉଛି ବୁଝିଲେ କି!
ଆଜ୍ଞା ଓ ଆ ଭଲ ଚାରିଟା ବ ଆପଣ ଯାଆନ୍ତୁ କୁ ଏ ସି ଯେ କେତେବେଳେ ଫାଙ୍କା ହେଲେ ଆପଣ ସକାଳୁ ହିଁ ଆସିବେ!
ଆଜ୍ଞା ଯେହେତୁ ମୋର କିଛି ଦିନ ଏବେ ମୁଁ ଯଦି ଉଠିବା ଟିକେ ଆ ଠିକ କରିଦେବି ତାହେଲେ ମୁଁ ଆପଣ ଯାଉଚନ୍ ଚାରିଟା ରାତିରୁ
ଆଇ ଉଁ ନା ମୁଁ ଚାରିଟା ରେ ଜାଉନି ମୁଁ ପାନ୍ସ ଟା ରୁ ବାହାରୁଛି ଯାଉ ଯାଉ ଆମର ହେଇଯାଉଛି ସାଢେ ପାନ୍ସଟା କି ଛଅଟା!
ଆଜ୍ଞା ଆଉ ମୁଁ ସେ ଆପଣଙ୍କ ସାଙ୍ଗରେ ପଳେଇବି ଆଉ ବୁଝିିଲେ!
ଆଜ୍ଞା!
ଆଜ୍ଞା ଆଉ ମୁଁ କହୁଥିଲି ଆପଣ ଯୋଉ ପରିବା ନବାକୁ ଆସିଥିଲି ଆଉ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦଉଛନ୍ ନା? ଆମେ ଦୁଇ ଭାଇ ଏଇନେ ଆସିଥିଲୁ ଆଜ୍ଞା ଦୁଇ ଭାଇ ଏଇନେ ଆସିଥିଲୁ ପରିବା କିଣିବାକୁ ଆଉ ଆସିଥିଲୁ ପରିବା ଗୁଡିକ ସବୁ କିଣିଲୁ ବୁଝିଲେ!
ଆଜ୍ଞା!
ହୁଁ ପରିବା ଗୁଡିକ କିଣିଲୁ କିନ୍ତୁ ପରିବା ଗୁଡିକ କଂ କହିଲେ ପ୍ରାକୃତିକ ନୁହେଁ ପରିବା ଗୁଡିକ ସବୁ ରାସାୟନିକ ଦିଆ ଏଇ ସାର ଦିଆ ଏଇ ତିଆରି ହେଇଛି!
ଆୟା ସେତ ପନି ତମେତ ଯାହା ଖାଉଛ ପରିବା ଆମେ ହି ସେଇଆ ହିଁ ଖାଉଛୁ ଆଉ କଂ ଘ ଆମ ଘରେବି ଲାଗିଛି କିଛି ଆମେ କିଛି କିଛି କିଣୁଛୁ ଏଠୁ ମୁଁ ଆମ ବଜାରରୁ ଆଉ କିଛି କିଣୁଛୁ ଆମକୁ କି ଜୁ କିଣୁଛୁ ଆମ ଘରୁହିଁ ଅ ଛି ଆମ ଘରେ କିଛି ଲାଗିଛି ଆମ ସେ ଘର ଇଏରେ ଆମ ଭଲ ଅଛିନା ସେପାଇଁ ଆମେ ଟିକେ ବାହାରୁ ଟିକେ କମ ଇ କମ୍ ଜିନିଷ ଆମ ଘରବାରିରେ ଲଗାଲଗି ହେଇଛି ବହୁତ ଜିନିଷ ସେ ପାଇଁ ମୁଁ ଆମ ବାରିରୁ କିଛି ଆଣି କରିଖାଇକି ବାହାରୁ ଅଳ୍ପ ଅଳ୍ପ ହିଁ କଣ କିଣ ଯଉଟା ବାରିରେ ନଥିବ ସେଇଟା ବାହାରୁ ଆମ ମା ଯୋଉ ପ ଯୋଉ ବଜାରରୁ ଯାଇଁ ଆମେ କିଣିକି ଆଣୁ।
ନାଇଁ ମୋ କହିବା କଥା ଆପଣ ଜିମ ଯେହେତୁ ଯାଉଛନ୍ତି ଏବେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦଉଛନ୍ତି ସେଥିପାଇଁ ମୁଁ କହିଲି ଲି କି ଆ ପରି ବଜାର ରୁ ଖାଇବା ପରିବା ଗୁଡିକ ରାସାୟନିକ ଦ୍ରବ୍ୟ ସାର ଦିଆଇଛି ସେରା ଖାଇଲେ କିଛି ଆମ ଜିମ ଉପରେ କିଛି ପ୍ରଭାବ ପଡିବନିତ।
ନା ନାଇଁ ସେରା ରେ ସେଗୁଡା କିଛି ଆପଣଙ୍କ ପ୍ରଭାବ ପଡ଼ିଲାନି ଆପଣ ଖାଇବେ ଆପଣ ନ୍ତୁ ବେଶୀ ରେ ତେଲ ଜିନିଷ ହିଁ ଖାଇବେନି।
ଆଜ୍ଞା ଠିକଅଛି ମୁଁ ମତେ ଭାବୁଛି କୁହନ୍ତୁ?
ମୁଁ ଆପଣ କୁଇଁ କହିଥିଲି ଏଥରକ ଆପ ଜୋ ଜିମ ଯିିବେବୋଲି କହୁଥିଲେ ଆପଣ ଜାଇ ନଥିଲେ ସେଟା ଆପଣଙ୍କୁ କହିଥିଲି ବରା ତେଲ ଫେଲ କମ ଖାଇବେ ଯଉ ଖାଇବେନି କେତେବେଳେ ଆପଣ ମନ କରିବେ ଆପଣ ସ ସପ୍ତାକୁ ଥରେ ଲେଖା ଖାଇଦେବେ।
ଆଜ୍ଞା।
ସେ ଆପଣଙ୍କୁ ଟିକେ କହୁଥିଲି ସେ ଆପଣ ଟିକେ ଡାଇଟ ରେ ରହିଲେ ଟିଏ ବହୁତ ଭଲ ହବ ଆପଣ କହୁଥିଲେ ଆମ ଝଡ଼ିଯାଇ ମାନେ ପତଳା ହେଇଯାଛନ୍ତି ଆପଣ ଖାଇଲେ ଆପଣ ଆସିଲେ ଜିମ୍ ମୁଁ ଆପଣଙ୍କୁ ଆସିଲେ ସକାଳେ ଆପଣଙ୍କୁବି କହିଦେବି କିଛିକଥା ଦେଖେଇବି ମାନେ ଇଏ କରିଦେବି। ସେଇଟା ଆପଣଙ୍କୁ କହିବି।
ଆଜ୍ଞା। ଯେହେତୁ ଆମେ ଆମେ ଦୁଇ ଭାଇ ଏବେ ଆସିଥିଲୁ ବଜାର, ପରିବା କିଣିଲୁ ପରିବା କିଣିବା ପରେ, ଆମେ ଏବେ ଯିବୁ ଦୁଇଭାଇ। ଯେହେତୁ ମୁଁ ଏବେ ଜିମ୍ ଯାଉଛି ସେଗୁଡିକ ଆଉ ତେଲ ଦ୍ରବ୍ୟକି ମୁଁ କିଛି ଖାଇବିନି। ଏବେ ଯିବୁ ଦୁଇ ଭାଇ ଆମେକିଛି କଦଳୀ ଦୁଇଟି ଖାଇ ନେବୁ। ଆଉ ଆମର ଆଉ କିଛି ମୁଗ ଯୋଉ ସୋଲା କିଛି ଯୋଉ ପଡିକି ହୋଉଛି ସେଥିରୁ କିଛି ଖାଇଦବୁ। ଖାଇଲା, ଆଜ୍ଞା ଖାଇଲା ପରେ ଆମେ ଦୁଇଭାଇ ଯିବୁଏବେ ତାରିଣୀ ବସ୍ତ୍ରାଳୟକୁ ସେଠି ଯାଇଁ ଆମେ ଦୁଇଜଣ କପଡା କିଣିବୁ ଦୁଇ ଭାଇ ବୁଝିଲେ।
ଆଜ୍ଞା।
ହୁଁ କପଡା ସେଠୁ କିଛି କିଣି, ତାପରେ ଭାଇଙ୍କ ଆଣିଛନ୍ତି କପଡା ଘରୁ ତାକୁ ଦେବେ ସିଲାଇ କରିବାକୁ ତାଙ୍କ ଯୋଉ ବିଦ୍ୟା ଉଚ୍ଚ ବିଦ୍ୟାଳୟର କପଡା ଗୁଡିକ
ଆଜ୍ଞା ଆପଣ କୋଉଠି ଦେ ସିଲେଇ କରି ଆପଣ କୋଉଠି ଟିକେ ଦେବେ ଟିକେ କହିବେ ମୁଁ ଟିକେ ଆପଣ ଯୋଉ ବଜାର ଥିଲେ, ମୁଁ ସେ ବଜାର ଯାଇଥିଲି। ମୁଁ ଟିକେ କହିବେ
ତାରିଣୀ ବସ୍ତ୍ରାଳୟ, ସ ତାରିଣୀ ବସ୍ତ୍ରାଳୟ କିଛି
ଆପଣ ଯୋଉ କହୁଛନ୍ତି ସେ ଯେ ତାରିଣୀ ବସ୍ତ୍ରାଳୟ ଆଗରେ ଯେଉଁଠି ହେଉଛି, ସେଇଠି ମୁଁ ଯାଇଚି ଏଠି ଭଲ, ଆପଣ ଯୋଉ ଆଉ ଗୋଟେ ଅଛି ଆମର ଜେନା ମାର୍କଟେ କତିରେ, ଯୋଉ ଗୋଟେ ଇଏ ଜେନା ମାର୍କେଟ୍ ନା ସେ କରକୁ ଅଛି ଗୋଟେ ଦୋକାନ ସେଇଠୁ ଆମକୁ ବୋହୁତ୍ ମାନେ ଖରାପ୍ ଦେଇଥିଲା। ସେଇଥିପାଇଁ ମନା କରୁଛି। ଆପଣ ସେଠି ଯିବେନି, ଆପଣ ସେଇଠି ଯାନ୍ତୁ ବୋହୁତ୍ ଭଲପଡ଼ିବ।
ଆଜ୍ଞା। ସେଇଠି ମଧ୍ୟ ମୁଁ ଅନେକ୍ ସମୟରେ ସେଇଠି ମଧ୍ୟ ଦିଏ, ବୁଝିଲେ ସେଇଠୁ ଦେଲା ପରେ ଆମେ ଦୁଇଭାଇ, ଆମର ଅନେକ କାମଅଛି ବଜାରରେ ସେଥିପାଇଁ ଆମେ ଯାଇଛୁ। ସେଠୁ ଦେଲାପରେ ଆମେ ଦୁଇଭାଇ ଯିବୁ ପ୍ରଥମେ, ଟିକେ ବ୍ୟଞ୍ଜନ ଯୋଉ ଆଜ୍ଞା ମିଠା ଦୋକାନକୁ ସେଠିଯାଇ ଆମେ କିଛି ମିଠାଆଣିବୁ କାରଣ ଆମଘରକୁ ଟିକେ ଆସିଛନ୍ତି ଏବେ କୁଣିଆ ଆସିଛନ୍ତି ଘରକୁ। ଆଉ ତାଙ୍କପାଇଁ କିଛିଖାଦ୍ୟ ଏବଂ ବ
ବ୍ୟଞ୍ଜନ ନଆଣିବ ବୋଲି ବ୍ୟଞ୍ଜନ ନଆଣିକି ଆମ ଏଠିକି ନେଇଆସୁନାହାନ୍ତି ଆମର ଯୋଉ ବ୍ୟଞ୍ଜନ କରେ ଜୋରଟେ ନାହିଁ କାହ୍ନା ସୁଇଟି ଯୋଉ ଇଏ
ଆଜ୍ଞା।
ଆ ସେଇଠୁ ଆପଣ କାହ୍ନା କାହ୍ନା ଦୋକାନ ସେ ମିଠା ଦୋକାନ, ସେଇଠୁ ନେଇ ଆସନ୍ତୁ ସେଇଠୁ ବୋହୁତ୍ ଭଲ ପଡ଼ିବ ଆପଣ ସେଇଠୁ ନେଇ ଆସୁନାହାନ୍ତି। ସେଇଠୁ ବୋହୁତ୍ ଭଲଲାଗେ ମୁଁ ପୁଣି ସେଇଠି ମୁଁ ଯାଇଛି। ସେଇଠି ମୁଁ ବୋହୁତ୍ ଥର ନେଇଛି ଆମ ଗାଁ ଙ୍କୁ ମାନେ, କେଉଠି ଗଲେ ମାମୁଁ ଘରୁ ଗଲେ। ଆମ ଘରକୁ କିଛି ଲୋକ ଆସିଲେ, ମୁଁ ସେଇଠି ହିଁ ଯାଏଁ ଆଗେ ନେଇକି ଆସେ।
ଆଜ୍ଞା। ଆପଣ ଯୋଉ କହିଲେ କାହ୍ନା, କାହ୍ନା ପାଖରୁ ଆଣିବାକୁ ବ୍ୟଞ୍ଜନରେ ମୋର ବୋହୁତ୍ ବନ୍ତ ଅଛି ସେଥିପାଇଁ ଜଲ ଯା
ଆଜ୍ଞା ଆଜ୍ଞା। ମୁଁ ତ ଜାଣେନା, ମୁଁ ସେତେ କେତେବେଳେ କେତେବେଳେ ଏକୁନି ଆସେ, କେତେବେଳେ ସେକୁନିଆ ଆସିବି। ମୁଁ ଟିକେ ଅଧିକା କାହ୍ନା କତିରୁ ଆଣେ ତ, ସେଇଟା ଆପଣଙ୍କୁ କହିଲି। ଆପଣ ଦେଖି ଜାଣିଛନ୍ତି ଉପରେ ଗୋଟେ କେକ୍ ଦୋକାନ ଅଛି।
ଆଜ୍ଞା।
ଆ ଏବେ ସେଟା ତ ବନ୍ଦ ହେଇଗଲାଣି। ଆପଣ ଜାଣିଛନ୍ତି କି ଆଉ କେକ୍ କେଉଁଠି ଭଲ ମିଳିବ? ଯାଉଛି ବଜାର ମୋ ସାଙ୍ଗର ଗୋଟିଏ ଜନ୍ମଦିନ ଅଛି।
ଯେହେତୁ ମୁଁ ଟିକେ ଯିବି ବଜାର, ଟିକେ କେକ୍ ଆଣି। ଆପଣ ଜାଣିଛନ୍ତି କେଉଁଠି ଭଲ ଅଛି?
ଆଜ୍ଞା। ଆପଣ ଯଦି ଆଣିବାକୁ ଚାହୁଁଛନ୍ତି ସେ ଜିନିଷ ତାହେଲେ ଆପଣ ଯିବେ କୋଉଠିକି କହିଲେ ଉଁ ଏବେ କଳିଙ୍ଗ ବିକାଶ ଯୋଉ ଏବେ ଯୋଉ ଦେଖିଥିବେ କଳିଙ୍ଗ ବିକାଶ ଆପଣ।
ଆଜ୍ଞା ହଁ ମୁଁ ଜାଣିଛିଟ କୋଉ ପାଟେ ଆପଣ ଟିକେ କହିବେ?
ଆପଣ ଏଇଠୁ ଲୁଲୁ ମ୍ ଔଷଧ ଦୋକାନ ଦେଖି
ଆଜ୍ଞା ହଁ ଆଜ୍ଞା ମୁଁ ଜାଣିଛି। ସେଇଠୀ ହିଁ ମୁଁ ଯାଇଛି ଲୁଲୁ ମେଡିସିନ୍ ଯୋଉ ଦୋକାନ କତିକି ଯାଇଛି। ସେଠି ଆପଣ ହିଁ କହୁଥିଲେ ଆପଣଙ୍କ ଭାଇ ଅଛନ୍ତି ସେ ଦୋକାନରେ। ଆମେ ଭାଇକି ଦେଖିଛି। ଭାଇ ଆଜ୍ଞା ସେ ଭାଇ ଦେଖିଛି କଥା ହେଇଛି। କେତେ ମେ ଯୋଉ ବଟିଗାଇକି ଅଟିବା କିଛି ବି କିଛି ଆଣିଛି। ଉଁ ସେଇପାଇ ଆପଣଙ୍କୁ କହୁ କୁ କୋଉଠିକେ କହିବେ ଟିକେ କି ଦୋକାନ ଟିକେ କହିବେ?
ଆଜ୍ଞା ସେଇଠୁ ସେ ପୋଲୁଆଟେ ଦେଇ ଆପଣ ସିଧା ଯିବେ। ସିଧାରେ ପାଞ୍ଚଟି ଦୋକାନ ଛାଡି ନେବେ। ଛାଡିଲା ପରେ ଯୋଉ ବାଁ କରେ ଗୋଟେ ଲେ ଖାଇଯିବ ଉପରେ କଳିଙ୍ଗ ବିକାଶ। ତା ତଳେ ଅଛି କେକ୍ ଦୋକାନ। ସେଇଠୁ ଆପଣ ଆଣିବେ ସବୁଠୁ ଫ୍ରେସ୍ ସବୁଠୁ ତାଜା ଜିନିଷ ପାଇବେ। ସୁସ୍ଥ ଭଲ। ଯେହେତୁ ବେଶୀ ସେଥିରେ ଅନ୍ୟ କିଛି ରାସାୟନିକ ଦ୍ରବ୍ୟ କିଛି କି ଦିଆହେଇନି ସେ ବହୁତ ବଢିଆ କେକି ମଧ୍ୟ ବନାଉଛନ୍ତି। ଆଉ ଜନ୍ମଦିନ ପାଇଁ ଅ କିମ୍ବା କିଛି ସାଲଗିରା ପାଇଁ କିମ୍ବା ବିଭିନ୍ନ ପ୍ରକାରର ଅ ଫଙ୍କସନ ବି ଆପଣ ସେଠୁ କେକ ଆଣିପାରିବେ। ଆଉ ଆଜ୍ଞା ଆମ ଦୁଇ ଭାଇଙ୍କର କାମ ଅଛି କଣ ସେଟା ଆମେ ବ ବ୍ୟଞ୍ଜ ମିଠା ଆଉ ସିଙ୍ଗଡା ବରା ଆଣିଲା ପରେ ଆମେ କିଛି ସେଇ ଆପଣ କିଛି କିଛି ଦୂରତାରେ ସେଇଠି ଅଛି ଗୋଟେ ଅ ଜେରକ୍ସ ଦୋକାନ। ଆଜ୍ଞା ସେଇଠୁ ଆମେ ଟିକେ ଜେରକ୍ସ ବାହାର କରିବୁ ଆମ ଯୋଉ ମୋ ଭାଇଙ୍କର ଉ ଦୁଇଟି ତାଙ୍କ ବିଦ୍ୟାଳୟରେ ଦରକାର ଉଚ୍ଚ ବିଦ୍ୟାଳୟରେ। ତାଙ୍କର ଦରକାର ସେଥିପାଇଁ ସେଠ ଟୁ ଦିଟା ବାହାର କରି। ଆମେ ସେଠୁ ଆସିକି ଆମେ ଆସି ସେଇଠୁ ଆପଣ ଯୋଉ କହିଲେ ଆ କିଛି ଦୂରତାର ଅଛି। ଯୋଉ କେକ୍ ଦୋକାନ ଆଜ୍ଞା ସେଇ ସେଇ ସାଇଡ୍ ସେଇ କଡରେ ଅଛି ମୋ ଗୋଟେ ଦୋକ୍ ନ ଟେ ବୁଝିଲେ।
ଆଜ୍ଞା ଆପଣ ଯୋଉ କ ଆଜ୍ଞା ମୁଁ ବସିଛି। ଆପଣ ଯୋଉ କହିଲେ କି କି ଦୋକାନଛି ସେଇଠୁ ଅଛି। ସେଇଠୁ ମୁଁ ନିଶ୍ଚିନ୍ତ ଯିବି। ଆଉ ମୋ ସାଙ୍ଗମାନେ ହ ସିଚୁଏସନ୍ ତାଙ୍କୁ ହିଁ ନେଇକି ଯିବି ମୁଁ ହେଇ ଆଉ ଟିକି ଗଲେ ଆପଣଙ୍କୁ କହିବି ବାହାରି ବୋଲି ଆପଣ କଥା ହେଉଛି ସେ ବାହା ମାନେ ପଇସା ଆଣୁଛନ୍ତି। ସେଇଟା ଆପଣଙ୍କୁ କହିବି ଆପଣ ମୋତେ ଟିକେ ମୁଁ ଯ ନ ପାଇବି ସେ ଦୋକାନଟି ଆପଣଙ୍କୁ କଲ୍ କରିବି ଆପଣ ଟିକେ ମୋତେ କହିଦେବେ ଉଁ ଉଁ ସେ ଦୋକାନଟା ଆପଣ କୋଉ ପଟେ ମୁଁ ଗୋଟେ ବାଟ ନ ପାଇବି ତ ପଚାରିବି ଆ ହଁ ବଜାର ତ ବହୁତ ବଡ଼ ନା ସେଇପାଇଁ ମୁଁ ଆପଣଙ୍କୁ କହୁଛି। ଆପଣ ଟିକେ କହିବେ ମୁଁ ଟିକେ ଯାଇକି ଆଣିବି। କଣ କହୁଛନ୍ତି?
ଆଜ୍ଞା ଠିକ୍ ଅଛି ଆପଣ କଲ୍ କରିବେ ମୋତେ ମୁଁ ଆପଣଙ୍କୁ ନେଇ ଦେଖେଇଦେବି। କିମ୍ବା ଚିହ୍ନା କରେ ଦେଇ ମୋର ଚିହ୍ନା ଅଛି। ଆପଣ ସେଠି ଶସ୍ତାରେ ଏବଂ ଭଲ ଜିନିଷ ପାଇବେ। ପୁରା ସୁସ୍ଥ ଜିନିଷ ଜିନିଷ ପାଇବେ ବୁଝିଲେ। ସେଠି ନେଇ ଆସିଲା ପରେ ସେଇ କଡ଼ରେ ଆପଣ ଜାଣିଥିବେ ଗୋଟେ ଅ ବି ବିରିୟାନୀ ଦୋକାନଟି ଅଛି।
ଆଜ୍ଞା ଆପଣ ଯୋଉ କହୁଛନ୍ତି, ବିରିୟାନୀ ଦୋକାନ, ମୁଁ ସେ ଦେଖିନି। ଆପଣ ଯଉ କହିଲେ କେକ୍ ଦୋକାନ, କେକ୍ ରେ ସେଠି ଆପଣ ମୁଁ କିଛି ମାନେ ଦବାର ଅଛି। ଚଡ଼ରେ ଯୋଉ ଇଏ ବନେଇବାର କିଛି ଅଛି, ସେଠି ଆପଣ ସେ କହିଦେଲେ, କେକ୍ ଦୋକାନ ବନେଇ ଦେବେ ନି?
ଆଜ୍ଞା କରି ଦେବେ କିନ୍ତୁ ଆପଣ ଯଦି ନ ଯିବେ ସେଠିକି ଆପଣଙ୍କୁ ବାସି ଜିନିଷ ମଧ୍ୟ ଦେଇ ଦେଇ ପାରନ୍ତି, ଆପଣ ଗଲେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ତିଆରି କରିକି ଦେବେ। ସେଇୟା ନା ସେଇଟା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକରେ ଏବଂ ଆପଣ ଯେହେତୁ, ଏବେ କହୁଛନ୍ତି ଜିିମ୍ ଯାଉଛନ୍ତି ଆପଣ ଚିନି ବେଶୀ ଖାଇବାକୁ ଉଚିତ ନୁହେଁ। କିନ୍ତୁ ଆପଣ ସେଠିକି ଆପଣଙ୍କୁ ଭଲ ଜିନିଷ ଏବଂ ତାଜା ଜିନିଷ ମିଳିଯିବ। ବୁଝିଲେ। ଆଉ ଆଜ୍ଞା ଯେହତୁ କୁଣିଆ ଆସିଛନ୍ତି ଘରକୁ। ପୁଣି, ପୁଣି ଆଉ ସେ ମୁଁ ଜଣେ ଭାଇ ଦି ଜଣଙ୍କୁ ଆସିଛି। ବୁଝିଲେ। ଆଜ୍ଞା ଭାଇ ଜଣକ ଅସିଛି। ସିଏ, ସିଏ ତ ଏଇ ଗୁଡ଼ାକ ଖାଇବନି, ତାକୁ ଟିକେ ଆଣିକି ସେ ବିରିୟାନୀ ଟିକେ ଖାଇବ ସେ, ସେଥିପାଇଁ ତ ବିରିୟାନୀ ଆଣିକି ଦେବି ବୁଝିଲେ। ଆପଣ ଯଦି ଯିବେ ସେ ଦୋକାନକୁ, ତାହେଲେ ମତେ ସମ୍ପର୍କ କରିବେ, କିମ୍ବା ମତେ ଡାକି ନେବେ। ଯେ ଆପଣଙ୍କ ସାଙ୍ଗ ମୁଁ ଯିବି, ଆଉ ସେ ଦୋକାନଟି ଦେଖିବେ, ଆଉ ଦେଖିଲା ପରେ ଆପଣ ସେଠୁ ଆଣିବେ ଆଉ ଭଲ ଜିନିଷ ମିଳିବ ସେଠି ବୁଝିଲେ। ଯିବେ ତାହେଲେ, ଯିବା ସେଠି ପେଟିସ ମେଟିସ ସବୁ ଅଛି ବୁଝିଲେ।
ଆଜ୍ଞା, ଆପଣ ଯୋଉ କହିଛନ୍ତି, ମୁଁ ଟିକେ ଯିବି ମୋ ସାଙ୍ଗ ମାନଙ୍କ ସହିତ ଏବେ ଟିକେ କେକ୍ ଆଣିବି ମୁଁ। ସେଠି ବାଟ ନ ପାଇବି ଆପଣଙ୍କୁ କଲ୍ କରିବି, ଏବେ ସାଙ୍ଗମାନେ ଟିକେ ଜଲଦି ମାନେ ସାଙ୍ଗର ଗୋଟେ ସାଙ୍ଗର ଆମ ଜନ୍ମଦିନ ଦେଉଛି କାଟିବୁ ସେଥିପାଇଁ ସାଙ୍ଗ ମାନେ ଟିକେ ବିଚଳିତ ହେଉଛନ୍ତି। ମୁଁ ଟିକେ ଯିବି ବି କା ଯଉ କିଏ ଦୋକାନ କୁ, ବଜାର କୁ। ଆପଣ କଣ କହୁଛନ୍ତି, ମୁଁ ଟିକିଏ ଆସିଲେ ଆପଣଙ୍କୁ କଲ୍ କରିଲେ ହେବନି ବନ୍ଧୁ?
ଆଜ୍ଞା ଆପଣ ଆସିକି ସମ୍ପର୍କ କରନ୍ତୁ। ତ
ଆଜ୍ଞା, ଆଜ୍ଞା ବନ୍ଧୁ ଆଜ୍ଞା।